ଶୁଭ ସକାଳ ଆଜ୍ଞା।
ଆଜ୍ଞା। କେମିତି ଅଛନ୍ତି ଆପଣ?
ଆଜ୍ଞା ପଚାରିବାରୁ ବହୁତ୍ ବହୁତ୍ ଧନ୍ୟବାଦ। ମୁଁ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ ଆପଣଙ୍କର ଆଜିକାର ଦିନ ବୋ ଦିନ କେମିତି କଟୁଚି?
ହ ଆଜିକାର ଦିନ ସେମିତି କିଛି ବିଶେଷ ଭଲ କଟୁନାହିଁ। କାହିଁକି ନା କାଲି ଟିକେ ମୋ ଦେହ ଖରାପ ଥିବା କାରଣରୁ
ଆଜ୍ଞା।
କଣ ହେଲା କି ମୁଁ କାଲି ରାତିରେ ଟିକେ ଠିକ୍ ସେ ଶୋଇପାରିନଥିଲି।
ଆଜ୍ଞା।
ତ ସଖାଳୁ ଟିକେ ପଖାଳ ଭାତ ଖାଇ ଶୋଇପଡ଼ିଥିଲି। ତ ସକାଳୁ ଯୋଉ ଶୋଇ ପଡ଼ିଥିଲି
ଭୋ ଭୋ ବହୁତ ଭଲ କଥା ଟିଏ କହିଲେ ଆପଣ। ପଖାଳ ଖାଇକି ଶୋଇପଡିଥିଲେ। ପଖାଳ ର ଆନନ୍ଦ ବି ବହୁତ ଆପ- ଆପଣଙ୍କୁ ଜଣା ପଡୁଚି ଆପଣଙ୍କର କଥାରୁ, ପଖାଳ ର ଆନନ୍ଦ ଏପର୍ଯ୍ୟନ୍ତ ଆପଣଙ୍କ ମନରୁ ଯାଇନାହିଁ। ତ ଆପଣ ଏବେ ନିଜ ଦୈନନ୍ଦିନ ଜୀବନରେ ବାହାରକୁ ଯାତ୍ରା କରୁଛନ୍ତି ତ ଆପଣଙ୍କର ଭବିଷ୍ୟତରେ କିଛି ବାହାରକୁ ଯାତ୍ରା ପାଇଁ ଆପଣ ପ୍ଲାନ କରୁଚନ୍ତି ଆପଣ କି ଆପଣଙ୍କର ପରିବାର ସହିତ ଯିବା ପାଇଁ। କି ଆପଣଙ୍କର ବନ୍ଧୁ ମାନଙ୍କ ସହିତ ଯିବା ପାଇଁ।
ନିହାତି ନିହାତି। କାହିଁକିନା ଆମ ଜୀବନ ଯାପନରେ ବାହାରକୁ ଯାତ୍ରା କରିବା ନିହାତି ଦରକାର। ମୁଁ ଯେବେ ଛୋଟ ଥିଲି କେହି ଜଣେ ମତେ କହିଥିଲେ କି ଯାତ୍ରା ହିଁ ମଣିଷକୁ ତାର ସଚ୍ଚି ବ ତାର ଯୋଉ ବୁଝିବାର ତାର କହିବାର ସବୁ କ୍ଷମତାକୁ ଅଲଗା କରାଏ ସେଥିପାଇଁ ମୁଁ ବୋହୁତ ଭଲ ପାଏ ବାହାରକୁ ଯାତ୍ରା କରିବାର ତ ଏମିତିରେ ଆମର ଯୋଉ ଦେଶ ଭିତରେ ମୁଁ ଯିବା ପାଇଁ ଚାହୁଁଚି ଏବେ ଯେହେ ତୁ ଆଗୁକୁ ଆମର ବର୍ଷା ଋ ତୁ ଅଲରେଡି ଆସୁଛି ତ ମୁଁ ଗୋଆ ଯିବା ପାଇଁ ପ୍ଲାନ୍ ଉଁ ଆ ଗୋଆ ଯିବା ପାଇଁ ଆମେ ବନେଇଥିଲୁ।
ବା ବଢିଆ କଥାଟିଏ କହିଲେ ମୁଁ ବି ସେମ୍ ମୁଁ ବି ଗୋଆ ଯିବା ପାଇଁ ପ୍ଲାନ୍ କରିଥିଲୁ। ଆମେ ବି ଚାରି ଜଣ ସାଙ୍ଗ ଆମେ ପ୍ଲାନ୍ କରିଥିଲୁ ଯେହେତୁ ଆମେ ବାହାରେ ରହୁଛୁ ଉଁ ତ ଆମେ ଚାରି ଜଣ ସାଙ୍ଗ ପ୍ଲାନ୍ କରିଥିଲୁ କି ବାହାରକୁ ଯିବା ପାଇଁ‌। ତ ଗଲେ ସେଠୁ ଆପଣ ଯୋଉ ଯିବା ପାଇଁ କହିଲେ କେମତି ପ୍ଲାନ୍ କରିଥିଲେ। ଟ୍ରେନରେ ଯିବା ପାଇଁ ପ୍ଲାନ୍ କରିଥିଲେ ନା ଫ୍ଲାଇଟରେ ନା ବସରେ ଯିବା ପାଇଁ ପ୍ଲାନ୍ କରିଥିଲେ।
ନାଇଁ ଆମେ ତ ଏମତି ପ୍ଲାନ୍ କରିଥିଲୁ କି ଯିବୁ ଆମେ ଟ୍ରେନରେ। ଆଁ ଆଉ ଆସିବୁ ବସରେ ନହେଲେ ଉଡାଜାହାଜେରେ ଆସିବୁ ଆମେ ଭାବିଥିଲୁ। ହଁ ଟ ସେମତି କିଛି ଏତେ ପ୍ଲାନ୍ ଭଲ ସେ ହେଇନି ବଟ୍ ହେଇଛି ତା ପୂର୍ବରୁ ମୁଁ ଜାଣିବା ପାଇଁ ଚାହିଁବି ଆପଣ ମାନେ କେମତି ପ୍ଲାନ୍ ବନେଇଥିଲେ ଆଉ କନ କନ ବନେଇଥିଲେ‌। କାହିଁକି ନା ମତେ ପ୍ଲାନ୍ ଆ ବନେଇବାରେ ଆଉ ପ୍ ଆ କେମିତି ଯିବାର ମତେ ଶୁଣିବାକୁ ବୋହୁତ ଭଲ ଲାଗେ। ଯଦି ଆପଣ ମତେ କହିବେ ତାହେଲେ ମୁଁ ଖୁସି ହେ
ଆଜ୍ଞା ସାର୍ ଆଜ୍ଞା ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ ମୋର ଯୋଉ ପ୍ଲାନ୍ ରହୁଛି ମୁଁ ଆପଣଙ୍କୁ ସେ ତ ସେୟାର କରିବାକୁ ଚାହିଁବି ଆମେ ଚାରି ଜଣ ସାଙ୍ଗ ଆମେ ଯାଉଥିଲୁ ଯେହେତୁ ଯଦି ଏଠୁ ଟ୍ରେନଲେ ଯାଇକି ଡାଇରେକ୍ଟ ଆପଣଙ୍କର ଗୋଆରେ ଯୋଉଟା ନିଆଏ ଅ ପାଖରେ ଯୋଉଟା ଷ୍ଟେସନ ରହୁଛି ସେଠୁ ଓହ୍ଲେଇଲା ପରେ ସେଠୁ ଓହ୍ଲେଇକି ଆମେ ଫାଷ୍ଟ ଦିଟା ରହୁଛି ନା ସେଠି ଲ
ମାଡେ ଗାଁଓ ସେଥି ମାଡଗାଁଓ ଷ୍ଟେସନ୍ ଆ ବାବଦରେ ଆପଣ କହୁଛନ୍ତି କି?
ଆଜ୍ଞା ଆଜ୍ଞା ମଡଗାଁଓ ଷ୍ଟେସନ ବିଷୟେରେ କହୁଛି ତ ସେଠି ଓହ୍ଲେଇଲା ପରେ ସେ ଠି ଆପଣଙ୍କର ଦି ଟାଇପର ରହୁଚି ଗୋଟେ ନର୍ ଥ୍ ଗୋଆ ରହୁଛି ଗୋଟେ ସାଉଥ୍ ଗୋଆ ରହୁଛି ଯେହେତୁ ଆମେ ଏବେ ବର୍ଷା ଦିନରେ ପ୍ଲାନ୍ କରିଥିଲୁ ତ ଏବେ ଯିବାଟା ପଚାଶ ଅନୁପାତ୍ ପଚାଶରେ ଅଛି କିଛି ଫାଇନାଲ ଡିସିସନ୍ ହେଇନାହିଁ ଏପର୍ଯ୍ୟନ୍ତ। ତ ତଥାପି ଆମର ଯାହା ବିି ପ୍ଲାନ୍ ହେଇଥିଲା ମୁଁ ସେଇଟା ଆପଣଙ୍କୁ କହିଦଉଛି। ଏଁ ସେଟୁ ଓହ୍ଲେଇଲା ପରେ ଫାଷ୍ଟ୍ ଆମେ ନର୍ ଥ୍ ଗୋଆ ଯିବା ପାଇଁ ପ୍ଲାନ୍ କରିଥିଲୁ ସେଠି ତିନ ଦିନ ରହିଲା ପରେ ସେ ଏଠି ଯେମିତିକି ଆପଣ ଜାଣିଥିବେ ବୋହୁତ ସାରା ବିଚ୍ ରହୁଚି।
ଆଜ୍ଞା ଆଜ୍ଞା।
ବୋହୁତ ସାରା ବିଚ୍ ରହୁଚି ତ ସେଠି ଆମେ ଯେବେ ମର୍ଣିିଂରେ ସକାଳୁ ସକାଳୁ ଓହ୍ଲେଇଲା ପରେ ସେଠି ଟ୍ରେନ୍ ବସ୍ ମାଧ୍ୟମରେ ଯାଇକି ଆମେ ଯୋଉଠି ବି ଆକର ରହିବାର ଥିଲା ସେଠିକି ଯାଇଥାନ୍ତୁ ଯାଇଥାନ୍ତୁ ଗଲା ପରେ ସେଠି ଆମେ କେ ବ୍ରେକ୍ ଫାଷ୍ଟ କରିକି ତ ଆମେ ବିଚ୍ ବୁଲିଆ ପାଇଁ ବାହାରିଥାନ୍ତୁ ତ ତିନି ଦିନ୍ ର ନର୍ଥ ଗୋଆରେ ତିନି ଦିନ୍ ସାଉଥ ଗୋଆରେ ତିନ୍ ଦିନ୍ ର ପ୍ଲାନ୍ ଥିଲା ତିନ୍ ଦିନ୍ ପ୍ଲାନ ସରିଲା ପରେ ଆମେ ପୁଣି ଆଉଥରେ ଆମର ଜାଗାକୁ ରିଟନ୍ ହେଇଥାନ୍ତୁ।
ଆଜ୍ଞା।
ଆପଣଙ୍କର କେମ୍ତି କଣ ପ୍ଲାନ୍ ଥିଲା ଗୋଆ ଯିଆ ପାଇଁ ସେତା ଟିକେ ଆପଣଙ୍କର ଯୋଉ ପ୍ଲାନିଙ୍ଗ ରହୁଛି ସେଇଟା ଆମ ସହିତ ସେୟାର୍ କଲେ ଆମେ ବହୁତ୍ ଖୁସି ହବୁ।
ନାହିଁ ଆମର କଣ ଥିଲା କି ଆମେ ଆମେ ଓଡ଼ିଶାରୁ ବାହାରିବୁ। ଓଡିଶାରୁ ବାହାରିକି ହାଇଦ୍ରାବାଦରୁ କିଛି ସାଙ୍ଗ ଥିଲେ ଆମର
ଆଜ୍ଞା।
ଇଦର୍ ଆଓ ହାଇଦ୍ରାବାଦରୁ ବି ସାଙ୍ଗ ଉଠିଥାନ୍ତେ ଦୁଇ ଜଣ ତ ସେମାନେ ଉଠିଥାନ୍ତୁ ଆମେ ଯାଇଥାନ୍ତୁ ଆଉ ଭାବିଥିଲୁ ଆପେ ଯାଇଥାନ୍ତୁ ଉତ୍ତର ଗୋଆ ବି ଯାଇଥାନ୍ତୁ ଦକ୍ଷିଣ ଗୋଆ ବି ଯାଇଥାନ୍ତୁ ଭାବିଥିଲୁ। ବୁଝିଲେ କି?
ଆଜ୍ଞା।
ତ ଆମେ ଏଁ ଭାବିଥିଲୁ ଟ୍ରେନ୍ ଲେ ନହେଲେ ଉଡାଜାହାଜରେ ପଳେଇ ଆସିବୁ ଭୁବନେଶ୍ଵରରୁ ହାଇଦ୍ରାବାଦ ତାପରେ ହାଇଦ୍ରାବାଦରୁ ଆମେ ଯାଇଥାନ୍ତୁ ଟ୍ରେନଲେ ଆମେ ହାଇଦ୍ରାବାଦରୁ କାହିଁକି ଟ୍ରେନରେ ଯିବୁ ବୋଲି ଆମେ ଭାବିଥିଲୁ କି ନାଇ ହାଇଦ୍ରାବାଦରୁ ଟ୍ରେନରେ ଆମେ ଯଦି ଯାଉଛନ୍ତି ଗୋଆରୁ ଜୁ ଯିବା ସମୟରେ ବହୁତ୍ କିଛି ସୁନ୍ଦର ତୃପ୍ତି ଅଛି। ଯୋଉ ଗୁଡ଼ାକୁ ଦେଖିବା ପାଇଁ ମୋ ମନ ତରସି ଯାଉଛି। କାହିଁକିନା ମୁଁ ବହୁତ୍ ସାରା ଦେଖିଛି ମୋବାଇଲ୍ ରେ ମୋର ଆସେ ଭିଡିଓ ଆସେ ସବୁ ମୁଁ ଦେଖିଛି। ଯୋଉଡ଼ାକୁ ବହୁତ୍ ଅନ୍ ରିଅଲ୍ ଲାଗେ ମାନ୍ ମାନେ ଆପଣ ଦେଖିଲେ ଯେମିତି ଲାଗିବ ଇଏ ସତ କିି ଆପଣ ଦେଖୁଛନ୍ତି ଦେଖୁନାହାନ୍ତି ଭଳିଆ ଲାଗିବ କାହିଁକି ନା ପୁରା ବହୁତ୍ ସୁନ୍ଦର୍ ଲାଗେ।
ଆଜ୍ଞା ବୁଝିପାରଛି ଆପଣ ଯୋଟା କହିଆକୁ ଚାହୁଁଛନ୍ତି। ସୁନ୍ଦର ଯାଆ ଯେମ୍ତି କି ଓଡିଆରେ ଗୋଟେ ଢଗ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ
ନୂଆ ନୂଆ ଦିଶୁଥାଇ ୱା ୱା ଠିକ୍ ଠିକ୍ ଠିକ୍ ଠିକ୍। ଆପଣ ଠିକ୍ କଥା ମନେ ପକେଇଲେ ମୁଁ ବି ଏବେ ସେଇ କଥାଟା ହିଁ କହିଆକୁ ଯାଉଥିଲି। ଯେ ଟ୍ରେନ ଯାଉଥିବ ତା ସାଇଡରେ ବର୍ଷା ପଡୁଥିବ ସେ ବରସାର ସାଉଁ ବରସାର ଯୋ ଶବ୍ଦ ଆସୁଥୁବ ଆଉ ତୁମେ ଟ୍ରେନର ଯୋଉ ଛୁକୁ ଛୁକୁ ଆବାଜରେ ତୁମେ ବସିକି ଯାଉଥୁବ ସେଇ ଯୋଉ ଯିବାର କେମିତି ବି ମାନେ ମୁଁ ତାର ଆନନ୍ଦଟା ନବା ପାଇଁ ଚାହୁଁଥିଲି ସେଥିପାଇଁ ମୁଁ ପ୍ଲାନ୍ କରିଥିଲି କି ଆମେ ଟ୍ରେଲ୍ ରେ ଯିବୁ ବ ଟ୍ରେନ୍ ରେ ଗଲେ କଣ କି ତାର ଟିକେ ଅଧିକ ସମୟ ଲାଗିବ ବଟ୍ ମୁଁ ଭାବୁଛି କି ନା ଟ୍ରେନ୍ ରେ ଯିବା ଭଲ ରହିବ ସେଥିପାଇଁ ମୁଁ ପ୍ଲାନ୍ କରିଥିଲି।
ତାନା ଆଜ୍ଞା କୁହନ୍ତୁ।
ନାହିଁ ଆପଣଙ୍କର କଣ ସବୁ ପ୍ଲାନ୍ ଅଛି ଏମିତିରେ ଗୋଆ କି ଆଉ କୋଉଠି କାହିଁକି ନା ଗୋଆ ହଉଛି ଆମେ କେବଳ ସାଙ୍ଗମାନଙ୍କ ସହିତ ଯାଇପାରିବୁ। ୟା ଫିର୍ ଫ୍ୟାମିଲି ମାନଙ୍କ ସହିତ ବି ଯାଇ ହବ ବଟ୍ ଏବେ ଆଗକୁ ବର୍ଷା ଋତୁ ଆସୁଚି। ବଟ୍ ମତେ ଯଦି ଏବେ କୁଆଡେ ଯିବାକୁ ଇଚ୍ଛା ହଉଛି ତ ଆପଣଙ୍କର କିଛି ଏମିତି ଅଛି ଯେ ଆପଣଙ୍କର ନଜରରେ କି ଏଇଠିକି ଯାଆନ୍ତୁ? ମୋତେ କହିବେ ଆଉ ତା ବିଷୟରେ କେମିତି କିଛି ମୋତେ ଜଣେଇ ପାରିବେ?
ଆଜ୍ଞା ନିଶ୍ଚିତ ଭାବରେ ଆପଣ ଯଦି ଗୋଆ ଯିବାକୁ ଅଲରେଡି ତ ପ୍ଲାନ୍ କରିସାରିଛନ୍ତି। ତ ମୋ ନଜର ବହୁତ ସାରା ଜିନିଷ ରହୁଛି, ଯେମିତି କିି ଆପଣ ତିରୁପତି ବି ଯାଇପାରିବେ। ତିରୁପତି ଯିବାକୁ ହେଲେ ଆପଣ ଯଦି ଆପଣ ଯିବାକୁ ଇଚ୍ଛା କରୁଛନ୍ତି ତ ଆପଣଙ୍କୁ ଦି ମାସ ପୂର୍ବରୁ ଆପଣଙ୍କୁ ଯୋଉ ଟିକେଟ୍ ରହୁଛି ସେଟା ନବାକୁ ପଡିବ। ଟିକେଟ୍ ନେଲେ ହିଁ ଆପଣ ସେଠିକି ଯାଇପାରିବେ। ଯଦି ଆପଣ ଏମତି ନର୍ମାଲି ଯାଉଛନ୍ତି ତ ସେଠିକି ଗଲା ପରେ ଆପଣଙ୍କୁ ବହୁତ ସାରା ମେ ବି ଚବିଶ ଘଣ୍ଟା, ଅଡଚାଳିଶ ଘଣ୍ଟା, ବାସ୍ତରି ଘଣ୍ଟା, ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ଦର୍ଶନ ପାଇଁ ଯଦି ଆପଣ ଟିକେଟ୍ ନେଉଛନ୍ତି ତ ଆପଣଙ୍କର ଅ, ମେ- ମିନିମମ୍ ଚାରି ରୁ ପାଞ୍ଚ ଘଣ୍ଟା ଭିତରେ ଦର୍ଶନ ହେଇଯାଇ ପାରିବ। ତ ମୁଁ ଆପଣ ଯିବାକୁ ଚାହୁଁଛନ୍ତି ତିରୁପତି?
ନାଇଁ ମୋର ତ ବହୁତ ପାଞ୍ଚ ବର୍ଷ ତଳର ମାନେ ମୋର ଇ ଚ୍ଛା ଯେ ମୁଁ ତିରୁପତି ଯିବି। କାହିଁକି ନା ମୋତେ ସେ ବାବଦରେ ଏତେ କିଛି ଭଲ ଭାବରେ ଜଣା ନାହିଁ ବୋଲି। ମୁଁ କେବେ ଟି କଟ୍ କରିପାରୁ ନଥାଏ। କାହିଁକିନା ସେ ତି ବହୁତ ଭିଡରେ ଟିକଟ୍ କରିବା ବି ବହୁତ ମୁସ୍କିଲ୍ ହୋଇଯାଇ ପଡେ। ତ ସେଥିପାଇଁ ମୁଁ ଏମିତି ଖୋଜୁଛି ଯେ ତେଲୁଗୁ ପିଲା ମିଳନ୍ତେ ମୋର ସାଙ୍ଗ ଛନ୍ତି ସେମାନଙ୍କ ସହିତ ଯେବେ ପ୍ଲାନ୍ ଆମର ହବ ଯୋଉମାନେ ଜାଣିଚନ୍ତି। ମୁଁ ବି ତାଙ୍କ ସହିତ ଯିବା ପାଇଁ ଚାହୁଁଚି। ବହୁତ ଦିନରୁ ମୋର ଇଚ୍ଛା କି ମୁଁ ତିରୁପତି ଯିବି ବୋଲି। ଆଉ ଭଗବାନ ଯେବେ ଡାକିବେ ଭଗବାନଙ୍କ ବିନା ଡାକରେ ତ ଆମେ ଆଉ ଆସିପାରିବୁନି। ପ୍ରଭୁ ଯେବେ ଆମକୁ ମନେ ପକେଇବେ, ଆମେ ପ୍ରଭୁଙ୍କ ପାଖକୁ ଆସିବୁ। ଆମେ ତ ବୁଲିବା ପାଇଁ ବହୁତ ଇଚ୍ଛୁକ, ବଟ୍ ପ୍ରଭୁ ବି ଆମକୁ ଡାକିବା ଦରକାର।
ଆଜ୍ଞା, ସେଟା ତ ଆପଣ ଯୋଉଟା କହିଲେ ସେଟା ତ ଠିକ କଥା। ଯେପର୍ଯ୍ୟନ୍ତ ପ୍ରଭୁଙ୍କର ଇଚ୍ଛା ନାହିଁ ସେପର୍ଯ୍ୟନ୍ତ ଆପଣ ଯାଇପାରିବେନି। ପରେ ଯେ ଯେବେବି ଆପଣ ତିରୁପତି ଯାଉଚନ୍ତି, ଆପଣ ଦି ମାସ ପୂର୍ବରୁ ଟିକେଟ୍ କରନ୍ତୁ ଆପଣଙ୍କୁ ଯିବାକୁ ସହଜ ହବ। ଆପଣ ଏକା ଯାଉଛନ୍ତି ନା ଫ୍ୟାମିଲି ସହିତ ଯାଉଛନ୍ତି?
ନାଇଁ ମୋତେ ଯଦି ଏକା ଟିକଟ୍ ମିଳିବ ମୁଁ ଏକା ବି ଯାଇପାରିବି। ଫ୍ୟାମିଲି ସହିତ ବି ଯାଇପାରିବି। ଆପଣ ତ ବହୁ ଥର ଯାଇସାରିଥିବେ ମୋତେ କିଛି ଜଣେଇଲେ ମୁଁ ବି ସେଇଭଳିଆ ଯାଆନ୍ତି ଭଲ ହୁଅନ୍ତା, କେମିତି ଯିବି ଟ୍ରେନ୍ ରେ କି ଯଦି ଏ ମୁଁ ହାଇଦ୍ରାବାଦ ରୁ ଯାଉଛି କିମ୍ବା ଓଡିଶ ରୁ ଯାଉଛି କେମିତି ଯିବି କହିଲେ ଭଲ ହବ? କାହିଁକି ନା ମୋତେ ଯାହା ଲାଗୁଛି ଆପଣ ବହୁତ ସମୟ ଯାଇଛନ୍ତି ତିରୁପତି ବୋଧେ।
ମୁଁ ତ ଯା- ଏପର୍ଯ୍ୟନ୍ତ ତ ମୁଁ ଏପର୍ଯ୍ୟନ୍ତ ତିରୁପତି ଯାଇନି। ଯେହେତୁ ମୋର କିଛିଟା ସାଙ୍ଗ ରହୁଛନ୍ତି ସେମାନେ କଣ କି ବାରମ୍ବାର ବାରମ୍ବାର ତିରୁ ପତି ଯାଉଚନ୍ତି ତ ସେମାନଙ୍କର ଯାହାବି ମ-ମତାମନ୍ତ ଥିଲା ସେମାନେ କହିଥିଲେ ତ ମୁଁ ତାଙ୍କଠୁ ଶୁଣିଥିଲି। ଯେହେତୁ ଆ ଆପଣ କହିଲେ କି ଆପଣଙ୍କୁ କୋଉଠିକି ଯିବାକୁ ଇଚ୍ଛା ହଉଛି, ତ ମୁଁ ସେ ସେଥିପାଇଁ ଆପଣଙ୍କୁ ଗୋଟେ ଦେଲି କି ଆପଣଙ୍କ ପାଖରେ ଗୋଟେ ସଜେସନ୍ ରଖିଲି କି ଆପଣ ତିରୁପତି ଯାଇପାରିବେ। ତ ସେଠିକି ଗଲେ ଆପଣଙ୍କୁ ମନରେ ଶାନ୍ତି ବି ବହୁତ ଲାଗିବ।
ଓହୋ, ତାହେଲେ ଆପଣ ବି ଯାଇନାହାନ୍ତି?
ନାଇଁ ନାଇଁ ଆମେ ବି ଯାଇ ନାହୁଁ। ତ ଯେହେତୁ ମୋର ସାଙ୍ଗମାନେ ଯାଉଚନ୍ତି ତ ସେମାନେ କେମିତି ଯାଉଚନ୍ତି ତ ସେ ତାଙ୍କର ଯୋଉ ମତାମତ ସେୟାର୍ କରିଥିଲେ, ମୁଁ ସେଇଟା ଆପଣଙ୍କୁ କହୁଛି।
ଓକେ, ତାହେଲେ ହଁ ଆମେ ଦୁଇ ଜଣ ବି କେବେ ଆମେ ଯାଇ ପାରିବୁ, ଅବ୍ର ଆ, ଆପଣ ଯଦି ରାଜି ଅଛନ୍ତି ଆପଣ ତ ମୋତେ ତ ଯାହା ଲାଗୁଛି ଆପଣଙ୍କର ଭଲ ସେ ବାବଦରେ ଜ୍ଞାନ ଅଛି ତ ଆପଣ କେବେ କିଛି କୁହନ୍ତୁ କେବେ କଣ ଟିକେଟ ତାର କରନ୍ତୁ। ଆଉ ମତେ ଜଣାନ୍ତୁ ଆମେ ଯିବୁ ସାଙ୍ଗରେ ଆଉ କେମିତି କଣ ଅନୁଭବ ଆମେ ସାଙ୍ଗରେ ନବୁ ନା କଣ କହୁଚନ୍ତି।
ଆଜ୍ଞା ନିଶ୍ଚିତ ଭାବରେ। ମୁଁ ବି ମୋ ପରିବାରଙ୍କ ସହିତ ଯିବାକୁ ଚାହୁଁଛି ଆପଣ ବି ଯଦି ଆପଣ ପରିବାର ସହିତ ଯିବାକୁ ଚାହୁଁଚନ୍ତି ନିଶ୍ଚିତ ଭାବରେ ଆମେ ଯିବା ଯାଇକି ସେଠି କିଛି ଦିନି ରହିକି ବୁଲାବୁଲି କରିକି ଆସିପାରିବା। ତ ତିରୁପତି ବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ସଜେସନ ଅଛି ଯୋଉଠି କିି ଆମେ ଗଲେ ସେଠି ଆମେ ବହୁତ ଖୁସି ହବା।
ହଁ ହଁ ଆକ୍ଚୁଆଲି ଆ ଆମେ ତିରୁପତି ଆମେ ଯୋଉଠି ରହୁଚନ୍ତି ଆମ ଓଡିଶାରେ ବହୁତ ସାରା ଜାଗା ଅଛି ବୁଝିଲେ କି
ଆଜ୍ଞା।
ତ ମତେ ତ ମୟରଭଞ୍ଜ ଯିବାକୁ ବହୁତ ଇଚ୍ଛା ଲାଗେ ସେଠି ଯେମିତି କିି ସୀତା କୁଣ୍ଡ, ଦେବ କୁଣ୍ଡ, ଆ ମୁଡ଼ିଭଜା ଆ ସବୁ ଆମର ଝରଣା ଅଛି ମୋତେ ସେଇଠି ଯିବା ପାଇଁ ଭଲ ଲାଗେ। ବଟ କଥା କଣ କି ସମୟ ବାହାର କରିକି ଯିବା ପାଖରେ କଥା ତ ଏବେ କଣ ହଉଛି କି ନା ମୁଁ ଆପଣଙ୍କୁ ବି କହିବି ଆପଣ ଯେବେ ଆଗକୁ କେବେ ମତେ କଲ୍ କରନ୍ତି ଆମେ କଥା ହବୁ ସେ ବାବଦରେ ଏବେ ଟିକେ ମୁଁ ଯାଉଛି ଟିକେ ବ୍ୟସ୍ତ ଅଛି ମୁଁ ଟିକେ ଯାଉଛି ଆପଣଙ୍କ ସହିତ ପରେ କଥା ହେଲେ ଚଳିବ।
ଆ
ହଉ ଠିକ୍ ଅଛି ବହୁତ ବହୁତ ଧନ୍ୟବାଦ ଆପଣ ମତେ କଲ୍ କରିଥିଲେ ଆଉ ମତେ ବି ସେମ୍ ଆପଣଙ୍କ ସହିତ କଥା ହେବା ପାଇଁ ବହୁତ ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ।